ହାଲୋ।
ହାଲୋ ଅଙ୍କଲ୍ ମୋ ଆବାଜ୍ ଯାଚି ଆପଣଙ୍କୁ ତ?
ହଁ ସୁବୁଚି ସୁବୁଚି କୁହନ୍ତୁ କୁନ୍ତୁ ହ୍ୟାଲୋ।
କଣ କରୁଛନ୍ତି?
ଏ ଟିକେ କାମ ଲାଗିଛି ଟିକେ ବସିଛି ଆଉ ଆପଣ କଣ କହୁଛନ୍ତି?
ଆଚ୍ଛା ବ୍ରେ ବୋଧେ କେତେବେଳେ
ଆଜ୍ଞା ଆଁ ହାଲୋ।
ଯେତେବେଳେ
ହଁ ଟିକେ ଘ ସେ କଷ୍ଟ୍ରକ୍ସନ କାମରେ କଷ୍ଟ୍ରକ୍ସନ୍ କନଷ୍ଟ୍ରକ୍ସନ୍ କାମ ଟିକେ ଚାଲିଚି ତ ସେପଟେ ଟିକେ ବ୍ୟସ୍ତ ଅଛି। ଦେଖୁଛି ଟିକେ କୁହନ୍ତୁ ଆପଣ କଣ କହୁଛ ହାଲୋ। ହଁ କୁହନ୍ତୁ। ହାଲୋ ହାଲୋ। ହାଲୋ ହାଲୋ। ସବୁଚି ଏଥର?
ମୁଁ ଆ
ହାଲୋ।
ଆମର ତ ଏକ୍ଜାାମ ଅଛି ମୋର ପରୀକ୍ଷା ମୁଁ ସେଥିପାଇଁ ପ୍ରିପାରେସନ୍ ହେଉଥି
କଣ ପରୀକ୍ଷା ଦଉଚନ୍ତି? କଁ କୋଉ ବିଷୟରେ ହାଲୋ?
ବଏଜେସ୍ ଛିତ ଅଙ୍କଲ୍ ଆପଣ ହାଲୋ।
କଁ କହିଲେ ହଁ କୁହନ୍ତୁ।
ହଁ ମୋ ଆପଣ ମୋ ଭଏସ୍ ଆପଣ ସୁଭୁଚି ତ ହାଲୋ?
ହଁ ଶୁଭୁଛି ଶୁଭୁଛି କୁହନ୍ତୁ ହଁ କୁହନ୍ତୁ। ହାଲୋ ଆପଣ କୋଉଠି ରହୁଛନ୍ତି? ବିଜି ରହୁଚି ବୋଧେ ଆପଣ ନେଟ୍ୱାର୍କ ହେଟି ଡିଜି ରହୁଚି ବୋଧେ? ସୁୁଭାଗଲା ଆପଣଙ୍କୁ।
ହାଲୋ ବୁଜା ଆ ହ ହାଲୋ।
ହାଲୋ।
ଆପଣଙ୍କୁ ମୋ ଆୱାଜ୍ ଆସୁଚି ତ?
ହଁ କୁହନ୍ତୁ କୁହନ୍ତୁ ଶୁଭୁଛି କୁହନ୍ତୁ ହ୍ୟାଲୋ ଶଭିଲା ଏଥର
ଆଜ୍ଞା।
ଏଥ ଶୁଭାଗଲା ଶୁଭାଗଲା ଏଥର? ହଁ କୁହନ୍ତୁ କୁହନ୍ତୁ କଣ ପରୀକ୍ଷା ପାଇଁ ପ୍ରିପାରେସନ୍ ହୋଉଚନ୍ତି?
ଆମର ଏବେ ଏମଡି ସି ସରିଛି ଯୋଉଥିରେ ଇଂଲିଶ ଅଛି ଆଉ କିଛି ଦିନ ପରେ ମାନେ ସୋମବାର ଦିନ ଅଛି।
ଆଚ୍ଛା ଆଚ୍ଛା ଆଛା ଆଛା ଆପଣ କଣ ବିଟେକ କରୁଛନ୍ତି ପରା ନା ଗେବେଶ୍
ବିଏସି କରୁଚି।
ଆଚ୍ଛା ଆଛା କୋଉ କଲେଜ କହୁଥିଲ ହଁ ସେ କମଳା ନ ଆଛା ଆଛା ଆଉ ଘରେ ସବୁ ଭଲ ଅଛନ୍ତି?
ହଁ ଘରେ ସମସ୍ତେ
ଘରେ ସବୁ ଭଲ ଆଛା ଆଛାଛଛା ଆଉ ଆଜି କଣ ଖିଆ ପିଆ ସରିଲା କଣ ଖାଇଲେ ଆଜି?
ଖାଇବା ପିଇବା ଆଜି ହେଇଛି ଆମର ଏ ଏନେ ଖାଇବା ପିଇ ହେଇନି ରୋଷେଇ ଚାଲିଛି ମମି ଯାହା କରିଥିବ ସେୟା ଖାଇବି
ଆ ଆଛା ଆଉ ସକାଳେ ସକାଳେ କଣ ଖାଇଥିଲେ?
ଆଜି ସକାଳେ ମୁଁ ଉପମା ଖାଇଥିଲି। ଉପମା ଖାଇଥିଲି ଆପଣ କଣ ଖାଇଥିଲେ?
ମୁଁ ଆଜି ସକାଳେ ସେଇ ଆମ ତ ବ୍ରହ୍ମପୁର ପୁରୀ ଉପମା ଆଉ ଆଉ କଣ ଅଛି କି
ଓହୋ ଆପଣ ଜଗନ୍ନାଥଙ୍କ ମନ୍ଦିର ଆସନ୍ତି?
ନିଶ୍ଚୟ ନିଶ୍ଚୟ ଜଗନ୍ନାଥଙ୍କୁ ଛାଡ଼ିକି କିଏ ରହିଛି ଓଡିଆ ଲୋକ ନା ନାଇଁ
ହ ଆପଣ କେବେ ଆସଥିଲେ ମନ୍ଦିର?
ମୁଁ ଏଇ ଦି ମାସ ତଳେ ଯାଇଥିଲି। ମାର୍ଚ୍ଚ ଲାଷ୍ଟ ଏପ୍ରିଲ ଫାଷ୍ଟ ଯାଇଥିଲି ବୋଧେ
ଓ ବହୁତ ଦୂର ହଉଥିବ ସେପଟୁ ଏପଟକୁ ଆସିବା ପାଇଁ
ନାଇଁ ନାଇଁ ଆମ ବ୍ରହ୍ମପୁର ଲୋକ ଯିବାପାଇଁ ପୁରୀ ପାଇଁ କିଛି ଅସୁବିଧା ନାଇ ବୁଝିପାରିଲେ ନା ଆମେ ପୁରୀ ପ୍ରାୟ ବର୍ଷରେ ତିନ ଚାରି ଥର ଯାଉ ବୁଝିଲେ ହୁଁ
କେମିତି ଆସନ୍ତି ବସ୍ ରେ ଟ୍ରେନ ରେ ନିଜେ ଗାଡି ଅଛି
ନା ନା ଟ୍ରେନ ଟ୍ରେନ ଟ୍ରେନ ରେ ଟ୍ରେନ ତ ବହୁତ ସୁବିଧା। ଟା ଏଠି ଯିବା ଆସିବା କରେ
ହଁ ଟ୍ରେନ ତ ଆପଣଙ୍କ ସୁବିଧା ହବ ଆଉ ଆସିବା ପାଇଁ ଆଉ
ନିଶ୍ଚୟ ନିଶ୍ଚୟ ନିଶ୍ଚୟ ଆମ ପାଇଁ ଟ୍ରେନ ବହୁତ ସୁବିଧା ଆଉ ଆପଣ କେବେ ଯାଇଛନ୍ତି ପୁରୀଆଡେ ଏଇ ଭିତରେ କେବେ ଯାଇଛନ୍ତି?
ଆମେ ତ ସବୁ ମାସରେ ଯାଉ ଆମ ଘର ଏଇ ପାଖରେ ନା ତ ସେଥିପାଇଁ।
ଓହ ପିପିଲି କହୁଥିଲେ ପରା ପିପିଲି ପାଖାପାଖି
ହଁ ପିଲିଲି ପାଖରେ ଆମ ଘର ଉତ୍ତରା।
ଉତ୍ତରା ଆଚ୍ଛା ଆଚ୍ଛା ତାମାନେ ଆପଣ ପ୍ରତି ମାସରେ ଗଲା ପରେ ପ୍ରତ୍ୟେକ ଦିନ ଗଲା ପରେ ନାଇଁ ଆ ଖାଲି ପୁରି ଯାଉ ଖାଲି ପୁରୀ ଯାଉଛନ୍ତି ବୁଲିବା ପାଇଁ ଯାଉଛନ୍ତି ନା ପୁରା ଜଗନ୍ନାଥ ଦର୍ଶନ କରି ଆସଛନ୍ତି
ନାଇଁ ପୁରା ଜଗନ୍ନାଥଙ୍କୁ ଦର୍ଶନ କରିବା ପାଇଁ ଆମେ ଯାଉ। ଆଉ ଏ ପୁରୀ ଯିବୁ ଜଗନ୍ନାଥଙ୍କୁ ଦର୍ଶନ କରିବୁନି
ହ ହଉ ସେଇଟା ହୋଉଚି କଥା ହୁଁ ହୁଁ ହୁଁ ଆଉ ବାବା ମମିଙ୍କ ଦେହ ସବୁ ଭଲ ଅଛି
ହଁ ସମସ୍ତଙ୍କ ଦେହ ଭଲ ଅଛି ସମସ୍ତେ ଭଲ ଅଛନ୍ତି।
ଆ ଆଛା ଆଛା ଆଛା ଆଉ ଭୁବନେଶ୍ୱର୍ ରେ କଉ କଉ ଜାଗା ଯାଇଚନ୍ତି ବୁଲିବା ପାଇଁ?
ଭୁବ୍ନେଶର୍ ତ ମନ୍ଦିର ମାଳିନୀ ସହର ଆଉ ସେ ବିଷୟରେ କଣ କହିବି। ଲିଙ୍ଗରାଜ୍‌ ମନ୍ଦିର ଆଉ
ତଥାବି ସବୁଠୁ ସବୁଠୁ ସବୁଠୁ ଭଲ ଜାଗା କଉଟା? ଆ
ସବୁଟୁ ଭଲ ଭୁବ୍ନେଶ୍ଵରରେ ହଉଛନ୍ତି ଲିଙ୍ଗରାଜ୍‌।
ସେଇ ରୁଷେଇ ଘରେ ଆ---ଲା ଯାଉନୁ କଥା ହବୁ, ରୋଷେଇ ଘରେ ଆ--ଥୁଲା।
କ'ଣ କହିଲେ?
ଲିଙ୍ଗରାଜ୍‌ ମନ୍ଦିର କେତେ ଯାଇଚନ୍ତି?
ଲିଙ୍ଗରା କାର୍ତ୍ତିକ ମାସରେ ଯାଇଥିଲି। ତା'ପରେ ଆଉ ଯାଇନି ବୋଧେ ହେଇଯିବ ଛଅ ମାସ୍‌ ପାଖାପାଖି ନ ଯିବାର।
ଆଚ୍ଛା, ଆପଣ ମାନେ କଉ ଗଡ୍‌କୁ ମାନେ କଉ ଭଗବାନ କୁ ପୁରା ଇଷ୍ଟ ବୋଲି ମାନି--ନ୍ତି।
ହ
ଆପଣ ବଗିରେ ଜଗନ୍ନାଥ ପୁରୀ, ନା ଲିଙ୍ଗିରାଜ ନା, ସାଇବାବା ନା
କେବଳ ଜ
ହୁଁ ହାଲୋ ସବୁ ସମସ୍ତଙ୍କର ଆରାଧ୍ୟ ହଉଚନ୍ତି ଜଗନ୍ନାଥ୍ ନାଇଁ। ଜଗନ୍ନାଥଙ୍କୁ ଛାଡ଼ିକି କି ରହି--କି ରହିପାରି--ନି ନାଇଁ। ଠିକ୍ ନା